ହ୍ୟାଲୋ। ହ୍ୟାଲୋ।
ହୁଁ।
ହ୍ୟାଲୋ। ହ୍ୟାଲୋ।
ହାଲୋ।
ଆ ଆଜ୍ଞା ନମସ୍କାର।
ନମସ୍କାର ବାପା।
ହଁ ଆଜ୍ଞା କଣ କରୁଛନ୍ତି ଆଜ୍ଞା
ଏ ଏବେ ଯଉ ଟିଫିନ୍ ଖାଇକିରି ଉଠିଲି ଆଉ।
ଓହୋ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ଏବେ
ହଁ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ଏ ଯେଉବେବେ ସି ଫଳ ଆମ୍ବ ଖାଇଲା ଫଳରେ ଦେହ ଟିକିେ ବିଗିଡ଼ି ଥିଲା ଯାହା ହଉ ଏବେ ମେଡ଼ିସିନ ଖାଇଲା ଫଳରେ ଭଲ ଅଛି ଏବେ
ଆଜ୍ଞା ଆଉ ଆପଣ ପରିବାର ସମସ୍ତେ ଭଲ ଅଛନ୍ତି।
ଆଉ ଏଇ ଷ୍ମ କାଳରେ ତ ଆପଣଙ୍କ ସବୁ ଛୁଟି ଥିବ କୁଆଡେ ବୁଲାବୁଲି କରିବା ପାଇଁ ଯାଇଥିଲେ ନା ନାଇଁ
ଯିବୁ ବୋଲି ତ ଯୋଉ ଯୋଜନା ରଖିଛୁ। ଏଇ ଯଉ ରଜ ସମୟ ଗୋଟେ ଗାଁକୁ ଯିବୁ ବୋଲି ଭାବିଛୁ। ଗାଁରେ ଟିକେ ରଜ ଟା ଟିକେ ଭଲ ଲାଗେ ନା। ଟାଉନ ଅବେକ୍ଷା
ଆ ତାହେଲେ ରଜ ଆପଣ କର ତାହେଲେ ବହୁତ ଭଲରେ ଧୁମଧାମ କିନା ପାଳନ କରନ୍ତି।
ହଁ ହଁ ବହୁତ ଏପଟ ମ ଯେ କମ୍ ପୂର୍ବ ଓଡ଼ିଶାରେ ଟିକେ ବେଶୀ ପବ ପର୍ବଟା ଭଲ ହୁଏ ଆଉ। ଉଁ ଯୋଉ ରଜ ପର୍ବଟା ଆଉ। ହୁଁ
ଆଜ୍ଞା ଆଉ ରଜ ପାଇଁ ଆପଣ କ ଆଜ୍ଞା ଆଜ୍ଞା ମେଂ ସରିଗଲାଣି ଆଜ୍ଞା
ହଁ ହଁ କରିସାରିଲେଣି।
ଆଜ୍ଞା
ପିଲାମାନ ପାଇଁ ଶାଢ଼ୀ ଆଉ ମୋ ପିଲାମାନଙ୍କ ପାଇଁ ଡ୍ରେସ୍ ପଟା ଆଉ ମୋ ଲାଗି ଶାଢ଼ୀ କିଣିଛି ଆଉ
ଆଜ୍ଞା ଓହୋ ଆଉ ଆପଣଙ୍କ ପରିବାର ଆଉ କୁହନ୍ତୁ କୁହନ୍ତୁ କୁହନ୍ତୁ ଆଜ୍ଞା।
ମୁଁ କହିଲି ରଜରେ ତ ତିନି ଦିନ ଏହିଖାଁ ରଜ ପର୍ବଟା ପାଳନ ହୁଏ।
ଆଜ୍ଞା।
ପ୍ରଥମ ମଝି ରଜ ଶେଷ ରଜ ଆ ତିନି ଦିନ ତ ଅଫିସ ଆପଣଙ୍କର ବି ଛୁଟି ଥିବ।
ଆଜ୍ଞା ନିଶ୍ଚୟ ଆଜ୍ଞା ଅଫିସ ଆମର ଛୁଟି ରହୁଛି। ଆଜ୍ଞା।
ହୁଁ ହୁଁ ହୁଁ।
ଆଜ୍ଞା ଆଉ ରଜରେ ଆପଣ କଣ କଣ କରନ୍ତି ଆଜ୍ଞା?
ହଁ ଅଁ ଆଉ ରଜରେ ମୁଁ ସକାଳ ଭୋରୁ ସୁ ଉ ଉଦୟ ସୂର୍ଯ୍ୟ ଉଦୟ ପୂର୍ବରୁ ଗାଧେଇବା ଦରକାର। ନିୟମ ଆଗର ନିୟମ ଅଛି ଏବେ ତ ଆଜିକାଲି ପିଲାମାନେ ସେ ସବୁ ପ୍ରାୟ ପିଲା ମାନୁନାହାନ୍ତି। କିନ୍ତୁ ଆଗ କୁ ଲୋକମାନେ ଆଁ ସମସ୍ତେ ସପରିବାର ଫ୍ୟାମିଲିରେ ଯେତିକ ମେମ୍ବର ଥିବେ ସୂର୍ଯ୍ୟୋଦୟ ପୂର୍ବରୁ ଗାଧାନ୍ତି। ନ୍ତି ଗାଧେଇ ସାରିଲେ ନିଜେ ସଜବାଜ ହେବେ। ତା ପୂର୍ବରୁ ସଜ ସଜବାଜ ଦିନ
ଆଜ୍ଞା।
ହଁ ସେଦିନ କଣ କରନ୍ତି ନା ଦୋଳି ଫୋଳି ଆଗୁଆ ଲଗେଇଥାନ୍ତି। ଆଉ ମତ ମସଲା ବି ମସଲା ମାନେ ଶୁଖିଲା ମସଲା। ବାଟି ଫୁଟି ରଖିଥାନ୍ତି। ଆଉ
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହଁ ଆଜ୍ଞା। କୁହନ୍ତୁ କୁହନ୍ତୁ ଆଜ୍ଞା।
ଆଉ ରଜରେ ଦାନ୍ତ କାଟ ଠିକି କାଟିକି ରଖିବା। ଉଁ ଆଉ ମସ ଲା ବାଟିକି ରଖିବା ମାନେ କଣ ଶୁଖିଲା ଜିନିଷ ହଳଦୀ ହଉ ଜୀରା ହଉ ଏସବୁ। ଲା ଜିନିଷ ବାଟିବୁଟିିକି ରଖନ୍ତି ଆଉ ରଜରେ କିନ୍ତୁଉଉ ଏଇ ସବୁ ଜିନିଷ୍ ଅଅ ଉଁ ଉଁ ସ୍ତ୍ରୀ ଲୋକମାନେ କି କିଛି କରନ୍ତି ନାହିଁ।
ଆଜ୍ଞା।
ଆଉ ରା ପୋ ସଜବାଜ ଦିନ ପୋଡ଼ପିଠା ବି କରିକି ରଖିଥାନ୍ତି ସକାଳୁ। ଯୋଉ ଗାଧେଇ ସାରିଲା ପରେ ଖିଆପିଆ କରନ୍ତି।
ଅଁ ଏଇ ଯୋଉ ରଜତିର ନିଜ ଉପବାସ ରଖନ୍ତି ନା କେମିତି କଣ?
ପାସ୍ ନାହିଁ। ସେଦିନ ଖୁସି ତ ଦୋଳିି ଖେଳିବେ ଆଉ ପିଠାପଣା ହବ। ଆଉଉ ପୂର୍ବଦିନରୁ ପୋଡ଼ପିଠା ହେଇଥିବ। ଆଉ ସ ତା
ପୋଡ ପିଠାଟା କେମିତି ତିଆରି ହୁଏ ଆ
ହଁଅଅ ପୋଡ଼ପିଠାଟା ଚାଉଳରେ ପୋଡ଼ପିଠା ଆଗେ କରୁଥିଲେ ଏବେ ବିଭିନ୍ନ ପ୍ରକାର ପୋଡ଼ପିଠା କରୁଛନ୍ତି କିନ୍ତୁ ଚାଉଳରେ ପୋଡ଼ପିଠାଟା କରନ୍ତି। ସେ ଚାଉଳକୁ କେଉଁ କେଜିଏ ଖଣ୍ଡେ ଚାଉଳଅଅ କୁଟିକି ରଖିବେ। ଗୁଣ୍ଡ କରିକି ରଖ୍। ପ୍ଲେ ତାକୁ ଗୁଡ ପାଗ କ୍ କରି ତାକୁ ଜନ୍ତିବେ ଜନ୍ତି ସାରିଇଇ କଣ କରିବେ ରା ତା ଦେହରେ ନଡ଼ିଆପତି ଗୋଲମରିଚ ଆଉ ଗୁଜୁରାତି ଆଉଉ ଉଁ ଉଁ ଉଁ ସବୁ ଫ୍ରୁଟ୍ସ୍ ଡ୍ରାଏ ଫ୍ରୁଡ୍ ବି ପକେଇ ପାରିବ କିନ୍ତୁ ଆଉ ସେ ସମୟରେ ଆମ ସମୟ ବେଳକୁ ତ ସେ ସବୁ ଜିନିଷ ଡ୍ରାଇ ଫ୍ରୁଟ୍ ଟା ବହୁତ ନଥିଲା ନଡ଼ିଆ ପାତିଟା ମୁଖ୍ୟ ଥିଲା। ଆଉ ତା ସହିତ ଯୋଉ ଛେନା ଦହି ଛେନା ହୁଁ ସିଏ କଣ କରନ୍ତି ଆଗ ଚାଉଳ କୁ ଜନ୍ତି ଦେଲେ ଜନ୍ତିଗିରି ଚୁଲି ଆଗେ କାଠ ଚୁଲି ଥିଲା ଆଗ ଆଗ ସମୟରେ କାଠ ଚୁଲି ଏବେ କାଠ ଚୁ ହେଲେ ଅଛି ହେଲେ ପ୍ରାୟ ଲୋକ ଗ୍ୟାସ୍ ଉପରେ ନିର୍ଭରଶୀଳ ହେଉଚନ୍ତି। କାଠ ଚୁଲିରେ ସେ ଜ ସେ ଯୋଉ ଚାଉଳ ଯୋଉ ଜନ୍ତି ଥିବେ ସେ ଗୋଟେ କରେଇ ରେ ତା ତଳେ କଦଳୀ ପତ୍ର ଦେବେ କଦଳୀପତ୍ର ରେ କିଛି ଗୋଟା ଲେୟାର ଦେଇ ଦେବେ ଯୋଉ ତେଲର। ହୁଁ ହଉଚି ମାନେ ଘିଅଟିକେ ଦେଲେ ଭଲ ଘିଅ ର ଗୋଟେ ଲେୟାର ଦେଲେ ଟିକେ ଚୁଲିରେ ବସେଇଥିବା କମ୍ ଆଞ୍ଚ ଉଁ ଚୁ୍ଲିରେ କମ୍ ଆଞ୍ଚ ଦେହରେ ତାକୁ ବସେଇଲେ ତାପରେ ସେ ଜୋଉ ଜନ୍ତୀ ଥିବେ ପିଠଉଟା ଯୋଉ ଚାଉଳ ଜନ୍ତି ଥିବେ ତାକୁ ସେ କରେଇ ଦେହରେ ସେ କଦଳୀପତ୍ର ଉପରେ ତାକୁ ଥୋଇବେ ହୁଁ ହାତରେ ତାକୁ ଆସ୍ତେ କିିନି ଇଏ କରି ତା ମଝିରେ କିିନି ତେବେ ଯୋଉ ପୁର ଦେଇଥିବେ ଛେନା ପୁର ଛେନା ନଡ଼ିଆ ଗୁଡ଼ ତାକୁ ମଝିରେ କିିନି ପୁର ଦେବେ ତା ଉପରେ ଆଉ ଗୋଟେ ପ୍ରସ୍ତ ଥୋଇବେ ସେ ଯୋଉ ଚାଉଳର ଯୋଉ ଜନ୍ତାଟା- ତା ଓପରେ ଥୋଇବେ ଥୋଇସାରି ତା ଓପରେ ଆଉ କଦଳୀ ପୁଣି ଆଉ ଆଉ ଖଣ୍ଡେ କଦଳୀ ପତ୍ର ତାପରେ ଘୋଡ଼େଇ ପୁରା ସ ଉଁ ସାଇଜ ସୁଜା କରି ରଖିକି ତାଓପରେ ଏ ଯୋଉ ଯୋଉ ପାଉଁଶ ଯୋଉ ଚୁଲିର ଯୋଉ ପାଉଁଶ ଥି ଥିବ ଦରପୋଡ଼ା ପାଉଁଶ ତା ଉପରେ ଥୋଇଦବେ ଥୋଇଦଲା ପରେ ଆଉ ସେ ଯୋଉ ଚୁଲିର ଯୋଉ ରଡ଼ରେ ଯୋଉ ଥିବ ଗରରେ ତା ପରେ ତଳ ଓପର ଓପ ଉପରେ ସେ ଯୋଉ ପାଉଁଶ କିଛି ପକାଇଦେବେ
ଆଜ୍ଞା। ତ ଏଇଟା ବୋଉ ଆଜ୍ଞା ହଁ ହ ମାନେ ଏଇ ଇଟା ପୁରା ସମ୍ପୂର୍ଣ୍ଣ ତିଆରି ହେବାକୁ କେତେ ସମୟ ଲାଗି?
ହଁ ତଥାପି ଲାଗିଯିବ ୱ ଦ ଦେଢ଼ ଘଣ୍ଟା ଅ ରାତି କିନ୍ତୁ ଆମ ସମୟରେ କଣ ହୋଉଥିଲେ ସେତ ଚୁଲି ଲିଭି ଯାଏ ତେଣୁ ଚୁଲିରେ ସିଏନ୍ତି ବସି ଥାଏ ସକାଳ ହେଲେ ସେ ପୁରା ପାଉଁଶ ହେଇ ଯାଇଥାଏ ନା। ସକାଳ ହେଲେ ତାକୁ କାଢିକିରି ତାକୁ ଗୋଟେ କୁଲାରେ ଏ ଉଁ ଢା ପକେଇଦବେ ପକେଇଲା ପରେ ଆସ୍ତେ ଆସ୍ତେ ସେ ଯୋଉ କଦଳୀ ପତ୍ରଟା ପୋଡ଼ି ଯାଇଥିବ ତାକୁ କାଢି ଆସ୍ତେଆସ୍ତେ ଛୁରୀରେ ପିସ୍ ପିସ୍ କରିକିରି ଉଁ ଦେବେ ଆଉ ଘର ଭିତର ପରିବାର ସମସ୍ତଙ୍କୁ ଆଉ।
ଓ ହୋ।
ସେଇ ପୋଡ଼ପିଠ ହଁ ହୁଁ।
ଆଗରୁ ଯେ ଆଜ୍ଞା ଆଜ୍ଞା ହଁ। ବହୁତ ବଢିଆ ଆଗରୁ ଆଜ୍ଞା ଯୋଉ କହୁଛନ୍ତି ଆପଣ କହିଲେ ଚାଉଳ ଯୋଉ ଜୋତା ହୁଏ ଆଜ୍ଞା ଯୋଉ କହିଲେ ସେଟା ମାନେ କଣ କେମିତି କଣ କରନ୍ତି ସେଇଟା?
ଚାଉଳ ଟା ଗୋଟିଏ କେଜି ଚ ଚାଉଳ ତାକୁ ଇଏ କରୁଥିଲେ ଆଗେ କଣ ହେଉଥିଲା ନା କଳେରେ କୁଟିକି ଆଣୁଥିଲେ ନା ଢିଙ୍କିରେ କୁଟୁଥିଲେ। କିନ୍ତୁ ଏଇ ସମୟରେ ଏବେ ସବୁ ଗ୍ରାଇଣ୍ଡରହସୁବିଧା ହେଇଗଲାଣି ଗ୍ରାଇଣ୍ଡରରେ ପେସେଇ ଦେଉଚନ୍ତି ଗୋଟେ କେଜି ଚାଉଳ ଗାରେଣ୍ଡରେ ଗୁଁ ଗୁଣ୍ଡ କରିକିରି ଚଲେଇ ଦେବେ କଲେଇ କି ତାର ଯୋଉ ପୁରା ଗୁଣ୍ଡ ହେଲା ଭାଲିଆ ଚାଉଳ ଟା ହେଇଯିବ ଆଉ।
ଆଜ୍ଞା ଆଜ୍ଞା। ବୁଝିଲି।
ତାପରେ ପାଣି ବସେଇଲେ ପାଣି ବସେଇ ତା ଦେହରେ ଗୁଡ଼ ଟିକେ ଇଏ ଟିକଏ ଗୁଡ଼ ଟିକେ ଆଉ ସ ଲୁଣ ଗୁଡ଼ ଆଉ ତାପରେ ନଡ଼ିଆ ପାତି ଏମିତି ସ ଏ ସବୁ ଜିନିଷ ଦେଇକି ଆଗ ପାଣି ଟାକୁ ଫୁଟେଇଲେ। ଫୁଟେଇଲା ପରେ ସେ ଯୋଉ ଚାଉଳ ଗୁଣ୍ଡ ଟା କରିଥିବେ ଧୀରେ ଧୀରେ ଧୀରେ ଧୀରେ କି ତାକୁ ଢା଼ଳିବେ।
ଆଜ୍ଞା।
ଜଣେ ଜନ୍ତୁଥିବ ଆଉ ଜଣେ ତାକୁ ଗୋଲଉଥିବ ନହେଲେ ମୁଣ୍ଡ୍ ଣ୍ଡା ହେଇଯିବ।
ଆଜ୍ଞା।
ହଁ।
ତ ଏଇଭଳି ଭାବରେ ପୋଡ଼ପିଠା ଟା ଆମର ତିଆରି ହଉଛି। ଏଇ ପୋଡ଼ ପିଠା ଟା ଆମର ପୁରା ମାନେ ସବୁ ସବୁ ଜାଗାରେ ପ୍ରସିଦ୍ଧ ନା କିଛିଟା ଜାଗାରେ ମାନେ ତିଆରି କରନ୍ତି।
ସବୁ ଜାଗାରେ ମାନେ କଣ କହିଲ ବୁଝିପାରିଲିନି।
ମାନେ ଆମ ଓଡିଶା ସାରା ସବୁ
ଆମର ଓଡ଼ିଶା ସାରା ସମସ୍ତେ ଜାଣିଛନ୍ତି ହୁଁ ଏବେ ଘରେ ଘରେ ସମିତେ ଏଇ ଜିନିଷଟା ବି କରୁଛନ୍ତି। କିନ୍ତୁ ତଥାପି ଗ୍ୟାସ ରେ ବି ମଧ୍ୟ୍ୟ ଲୋକ ଲୋକ କରୁଛନ୍ତି ଏବେ-
ଆଜ୍ଞା କିନ୍ତୁ ତାର ଆକଚ୍ୟୁଲି ଟେଷ୍ଟ୍ ଟା ଚୁଲିରେ
ଚୁଲିରେ- ଟେଷ୍ଟ୍ ଟା ଟିକେ ସେ ସମୟରେ ତଳଟା ଟିକେ ପୋଡ଼ି ପୋଡ଼ି ଯାଇଥିବ। ଓପର ଟା ଟିକେ କମ୍ ପୋଡି଼ଥିବ। ଆଉ ଭଲ ଲାଗେ। ଆଉ ଏବେ ତ ପ୍ରାୟ ଲୋକ ଯୋଉ ବିରି ଚାଉଳ ର ପିଠା ପୋଡ଼ପିଠା କରିକି ଖାଇଦଉଛେ ପ୍ରେସର୍ କୁକର ରେ
ଆଜ୍ଞା।
ହୁଁ।
ସେ ଆଜିକାଲିକା ତ ପ୍ରେସର୍ କୁକ୍ ହେଇଯାଉଛି ସେଥିରେ କରୁଛନ୍ତି ଆଜ୍ଞା ବହୁତ୍ ବଢ଼ିଆ ଆଜ୍ଞା ଆଉ ଆପଣ ପଟେ ପାଗ କେମତି କ
ପାଗ ତ କାଲି ତ କାଳ ବୈଶାଖୀ ବର୍ଷା ହେଇକିରି ଅବ - ସ୍ଥା ଭଲ ନାହିଁ ଆଉ ଲାଇନ୍ ନାହିଁ ଆଉ
ଏଇ ଯୋଉ ଖରା ତାତି ହଉଛି
ସେପଟରେ ବର୍ଷା ହେଉଚି
ଆଜ୍ଞା ଆମପଟେ ଆଜ୍ଞା ନାଇଁ ଆଜ୍ଞା ବର୍ଷା ନାଇଁ ପୁରା ସନ୍ଧ୍ୟାରେ ପୁରା ଗୁଳିୁ ଗୁଳି ଦଉଛି ଝାଳ ନାଳ ହେଇଯାଉ ଚି ଦିନ ବଳା କିଛି ନାଇଁ ସନ୍ଧ୍ୟା ଟାଇମ ରେ ଗୁଳୁଗୁଳି ଦଉଚି ନା ଏତେ ହଉନି ଆଜ୍ଞା ପ୍ରଭାବ ଦଉନି ଆମର ଯୋଉ ଅ କୋଷ୍ଟାଲ ବେଲଟ ସେପଟ ସାଇଟ ଟିକେ ବେଶୀ ହଉଛି କିନ୍ତୁ ଏଇପଟ ହେଇନି ଏବେ ଯାଏଁ
ନା ଇଏ ଦି ତିନି ଦିନ ହବ ଏପଟରେ କାଳ ବୈଶାଖୀ ବର୍ଷା ଟା ତିନିଟା ଚାରିଟା ବେଳକୁ ହେଇଯାଉଛି
ଆଜ୍ଞା
ପୁରା ହଉଛିି ଯେ ଗଛ ପଛ ଭାଙ୍ଗିକି କିରି ପୁରା ରାସ୍ତା ପୁରା ଅବରୋଧ କରିଦଉଛି ଆଉ ଲୋକମାନଙ୍କୁ ଫାୟାର ଯଉ ଅଁ ଆସିକିରି କାଟୁଛନ୍ତି ଯୋଉ ଗଛ ଗୁଡାକ ଦି ତିନି ଘଣ୍ଟା ପୁରା ଟ୍ରାଫିକ୍ ଜାମ୍ ହେଇଯାଉଛି ଦୁଇ ବର୍ଷ ଫାଇଲିନ
ପରେ ପରେ ଗୋଟେ ବର୍ଷ
ମୌସୁମୀଟା ଆସିଲେ ଟିକେ ବ କାଳ ବୈଶାଖୀଟା ଥନ କମିବ
ଆଜ୍ଞା ଏବେ ତ ଯୋଉ ନାଇଁ ଆଜ୍ଞା ଆସିନି କହୁଛନ୍ତି ତ ରଜ ପ ପରେ ପରେ ବୋଧେ ଆସିଯିବ ବୋଧେ
ହଁ ରଜ ପରେ ଆସିବ ଏବେ କେରଳ ଛୁଇଁଛି କେରଳ ଛୁଇଁ ସାରିଲାଣି ଇଁ ଉଁ ତିନି ତାରିଖ ଚାରି ତାରିଖରେ କେରଳ ଛୁଇଁଲା।
ହୁଁ।
ଏବେ ତ ମୌସୁମୀ ତ ହଁ
କେମ ଦେଖାଯାଉ ଏଥର ମୌସୁମୀ କେ ଆଜ୍ଞା କୁହନ୍ତୁ ନା ଆପଣ ମାନଙ୍କ ତ ମା ନିବାକୁ ପଡିବ ଶାଢୀ ପିନ୍ଧିକି ଏତେ ଏତେ ସ ତମ ରୋଷେଇ କରୁଛନ୍ତି ମା ମାନଙ୍କୁ ମାନିବାକୁ ପଡିବ ମୁଁ ତ ଘରେ ମା ଆଉ ଖୁଢ଼ୀଙ୍କୁ କୁହେ ସବୁବେଳେ କି ଦିନ ଥାଉ ଅଳ୍ପ ଟିକେ କଣ ରୋଷେଇ କରିବା ଦରକାର ନାହିଁ ଖରା ଦିନ ବହୁତ ପ୍ରକାର ରୋଷେଇ କରିବା ଦରକ କାର ନାହିଁ ଭାତ ଡାଲି ଭଜା ହେଇ ସେ ଗଲେ ହେଇଯିବ।
ହେଇଯିବ ହଁ ଏବେ ତଥାପି ପଖାଳ ଖାଇଲେ ଆହୁରି ବଢ଼ିଆ।
ଆଉ ଏବେ ଆଉ ବିଭିନ୍ନ ପ୍ରକାର ଆଇଟମ କରି ଖାଇବାଟା ଅ ସମ୍ଭବ ଆଜ୍ଞା।
ଏଇତ ବି ଭୁ ଭୁ ଖାଇଲେ ବି ସେ ସେ କୋଉ ହଜମ ହଉଛି ଏବେ ଯେ ଏତିକି ପଖାଳ ପାଣି ସେଇଟା ପିଇଲେ ଯେମିତି ଦେହକୁ ସୁ ଇଏ ରହିବ। ଏନର୍ଜିଟା ରହିବ। ଏ ଗରମଟା ଖାଇଲେ ଏତେ ଶାନ୍ତି ଲାଗୁନି।
ନାଇଁ ଆଜ୍ଞା ଜମା ନୁହୁଁ। ସେଇଟା ଠିକ ହଉ
ହୁଁ ହୁଁ।
ମତେ ଗୋଟେ ଜରୁରୀ କାଳୀନ କଲ୍ ଆସିଛି ଆଜ୍ଞା ମୁଁ ଆପଣଙ୍କୁ ପୁଣି ଥରେ କଲ କରୁଛି ଆଜ୍ଞା।